ହାଲୋ।
ଆଜ୍ଞା ନମସ୍କାର କୁହନ୍ତୁ?
ଆଜ୍ଞା ନମସ୍କାର ଆଜ୍ଞା କେମିତି ଅଛନ୍ତି?
ମୁଁ ତ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ବଢିଆ ଅଛି କଣ କୋହୁଛନ୍ତି?
ଏଇ ପବନ ଦୋଉଥିଲା ତ ଟିକେ ଛାତ ଉପର ଆଡେ ଆସିଚି ପବନ ଖାଇବା ପାଇଁ ଆଉ ଆପଣ କଣ କରୁଚନ୍ତି?
ମୁଁ ମୁଁ ବି ବାହାରକୁ ଯାଇଥିଲି ଏବେ ରୁମ୍ କୁ ଆସିଲାରୁ ଆପଣଙ୍କୁ କଲ୍ କଲି ଆଜ୍ଞା।
ଆଛା ଦେହ ପା କେମିତି ସବୁ ଠିକ୍ ଠାକ୍ ଅଛି ତ?
ହଁ ଦେହ ପା ଠିକ୍ ଠାକ୍ ଅଛି ହେଲେ ଯୋଉ ପ୍ରକାରରେ ଆମର ଏଠି ଖରା ହୋଉଛି ନା ମାନେ ଆଉ ଘରେ ରହିବା ସମ୍ଭବ ହୋଉନି। ମାନେ ସ ହଁ ମାନେ ଯୋଉ ଖରା ହେଇଯାଉଚି ତ ମାନେ ଖରାରେ ଦେହ ପା ବୋହୁତ ଖରାପ ହେଇଯାଉଛି। ଆପଣଙ୍କ କେମିତି ଅଛି ଦେହ ପା?
ଉହୁଁ ମୋ-ମୋ ଦେହ ତ ବୋହୁତ ଭଲ ଅଛି। ଆଉ ଘରେ ବି ସବୁ ଭଲ ଅଛନ୍ତି।
ଆଜ୍ଞା ଆମର ବି ସବୁ ଭଲ ଅଛି। ଆପଣଙ୍କ ଆଡେ ଧାନ ଚାଷ ହୁଏ କି ମ୍ୟାଡ଼ମ?
ଆଜ୍ଞା ଆମ ଆଡେ ତ ଧାନ ଚାଷ ହୁଏ।
ହେଲେ ଉଁ ମାନେ କେମିତି କଣ ଧାନ ଚାଷ କରନ୍ତି ଆପଣ ପ୍ରଣାଳୀ ଜାଣିଛନ୍ତି?
ଧାନ ଚାଷ ତ ଆମର କହିବାକୁ ଗଲେ ଆମର ଯେହେତୁ ମୁଖ୍ୟ ଚାଷ ହୋଉଚି ଧାନ। ତ ଧାନ ଚାଷ ଆମର ପ୍ରତ ତିକ୍ ବର୍ଷ କରାଯାଏ। ଆମର ପ୍ରଥମେ ମାନେ ପୂର୍ବ ବର୍ଷରୁ କରାଯାଇଥିବା ବିହନ କିଛି ରଖାଯାଇଥାଏ ପର ବର୍ଷ ପାଇଁ ମାନେ ଧାନ ଚାଷ କରିଆ ପାଇଁ।
ଆଜ୍ଞା।
ପ୍ରଥମେ ପାଣିରେ ପକାଯିବ ଗୋଟେ ରାତି ପର୍ଯ୍ୟନ୍ତ ବିହନ ଧାନ ଯୋଉରା ଥିବ ତାକୁ ପାଣିରେ ପକେଇକି ରଖାଯାଏ। ଗୋଟେ ରାତି ପ୍ ମାନେ ତା ପରଦିନ ସକାଳକୁ ସେଇ ଯୋଉ ମାନେ ବିହନ ଗୁଡା ଯୋଉରା ଉପରେ ଭାସୁଥିବ ସେଇରା ମାନେ ଜଣା ପଡିବ କି ଖରାପେ ବିହନ, ଆଉ ଯୋଉରା ବୁଡିଯିବ ସେଇରାକ ଉନ୍ନତ ବିହନ।
ଆଜ୍ଞା ଆଜ୍ଞା।
ସେଇ ଆମର ତ ସେଇ ଯୋଉ ଉପରେ ଯୋଉରା ଭାସୁଥିବ ତାକୁ ଫୋ ପାଡି ଦିଅନ୍ତି, ଆଉ ଯୋଉରା ବୁଡିକି ରହିଥାଏ ସେଇ ଧାନ ମାନେ ଖଳାରେ ବୁଣିକି ମାନେ ଯୋଉ ବିଲରେ ବୁଣିକି ଚାଷ କରାଯାଏ, ବୁଣାଯାଏ ତାପରେ ତାର ଗଛ ମାନେ ଛୋଟ ଛୋଟ ଗଛ ଉଠିଲେ
ଛ ସେଇଟା ଯୋଉମାନେ ଏମତି ଗୋଟେ ଛୋ ଟ ଏରିଆରେ ସେ ଧାନ ଗୁଡାକୁ ଜଗାଯାଏ, ମାନେ ରୋପା ଯାଏ, ଆଉ ତାର କେତେ ଦଶ କୋଡିଏରୁୁ ପଚିଶ ଦିନ ମଧ୍ୟରେ ସେଇଟା ଯୋଉ ଗଜା ହୁଏ।
କି ଯୋଉ ଛୋଟ ଛୋଟ ଗଛ ମାନେ ଏକର ଥିବ ନା ଏତିକି ଏକର କି ସେତିକି ଏକରରେ ଏତିକି ଧାନ ବିହନ ବୁଣା
ହଁ ମାନେ ହଁ ଗୋଟେ ହବ କେତେ କେତେ ମାନେ କୋଡ଼ିଏରୁ ପଚିଶ ଦିନ ପରେ ଯୋଉଁ ଗଜାଟା ହୁଏ, ସେ ଗଜାକୁ ନେଇକି ଗୋଟେ ବିଲରେ ଯୋଉ ଏମିତି ପାଣି ଥିବ କାଦୁଅ ଥିବ ଆଜ୍ଞା। ସେଠି ରୁପା ଯାଏ ତ, ସେମିତି କିଛି ପ୍ରଣାଳୀ, ସେମିତି ପ୍ରଣାଳୀ ତ ଆପଣଙ୍କ ଆଡେ?
ମାନେ ହଁ ସେମିତି ବିଲରେ ମାନେ ଏତିକି ଏକରରେ ଏତିକି ବିହନ ବୁଣା ହବ। ତାପରେ ତ ସେଇ ଏକରରେ ମାନେ ସେତିକି ବିହନ ବୁଣା ଯାଏ ସେ କିଛି ଦିନ ପରେ ମାନେ ଗଜା ହେଲେ ତାକୁ ଉପରେ ରୁଆଯାଏ ମାନେ ସେ ଏପଟ ସେପଟ ହେଇକି ସବୁ ଗଛ ଉଠିଥିବ। ତାକୁ ଏଥର କଣ କି ମାନେ ଯୋଉ ମଜୁରୀ ଲାଗନ୍ତି ଯୋଉମାନେ ଏଁ ମାନେ ଧାନ ରୋଇବା ପାଇଁ ଲୋକ ଯାହେଲେ ଦରକାର ଏଥର କଣ ହେଇଚି ମେସିନ ବାହାରି ପଡ଼ିଲାଣି ତ ଥରକରେ ସିଧା ଭାବରେ କିନା ମାନେ ଗଛ ଲଗାଇ ଦେବେ ଦଶ ରୁ ପନ୍ଦର ତା ମାନେ ଯୋଉ ଜାଗାରେ ଲୋକ ଦିଇ ତିନି ଦିନ ଲା ଲଗାନ୍ତି ରୋଇବା ପାଇଁ ସେଇ ସମୟରେ ମେସିନ ଗୋଟେ ଦିନରେ ଧାନ ରୁଆ ରୋଇ ଦିଏ ଯାହା ଫଳରେ କି ସେମାନେ ବି ମାନେ ଯୋଉମାନେ ମଜୁରୀ କରନ୍ତି ଏମତି ରୁଆ ଫୁଆ କାମ କରନ୍ତି ତାଙ୍କର ମାନେ କ୍ଷତି ହୁଏ। ବେଶି ମେସିନ୍ ବାହାରିଲାଣି ତ ଧାନ ରୋଇଶ୍ ସରିଲା ପରେ ତାପରେ ହେଠୁ ସେ କିଛି ଦିନ ପରେ ବଡ ମାନେ ଗଛ ବର୍ଷା ବି ମାନେ ସେଇ ଟାଇମରେ ଖୋଜନ୍ତି କି ଧାନ ରୁଆ ସମ୍ ରୁଆ ହବ ତ ତା ପୂର୍ବରୁ ବର୍ଷା ହେଲେ ମାଟି ଟା ଟିକେ ଭିଜିଲେ ଗଛ ରୋଇବାକୁ ଟିକେ ସୁବିଧା ହବ। ତ ତାପରେ ତା ଗଛ ଲଗା ସରିଲା ପରେ ତା ଚାରିକର ଆଙ୍କ ବାଡ ଦିଆଯାଏ ମାନେ ଯେମିତି ସେଣ୍ଢ ଫେଣ୍ଡ ଖାଇ ପାରିବେନି। ସେଇଥିପାଇଁ ବାଡ଼ ଦିଆଯାଏ ତାପରେ ଭାଲୁ ପାଇଁ ବି ଛୋଟ ଛୋଟ ପଲା କରାଯାଏ ପ୍ରତ୍ୟେକ ମାନେ ବିଲ ମାନ୍ ବିଲ ପାଖରେ। ପଲ୍ଲା କରାଯାଇକି ମାନେ ଜଗ୍ କହନ୍ତିନି ରାତିରେ ବି ଲୋକ ସେଇଠି ବି ଯାଇକି ଜଗନ୍ତି। ତ ସେମିତି ହେଲା ପରେ ଧାନ ଯେ ଯେତୋବେଳେ ପୁରା ମାନେ ହେଇଯିବ ଠିକ ମାନେ ଯେତେବେଳେ ଧାନଟା ହବ। ତ ସେତେବେଳେ ତାର ଏଠୁ ମେସିନ ଆଗୁରୁ କଣ ଲୋକମାନେ ଯାଇକି ଅ କାଟିକି ତାକୁ ବାନ୍ଧିକି ମାନେ ହଳା କରୁଥିଲେ।
ହଳ କରିକି ନେଉଥିଲେ ଘରକୁ।
ସେ ସେଇଟା ଏଥର କଣ ହେଇଛି ନା ମେ
ମେସିନ୍ ଆସିଯାଇଛି ମାନେ ମେସିନ୍ ରେ ସବୁ କାଚ କାମ ବହୁତ ଆରାମ ବା ଭାବରେ ହେଇଯାଉଛି।
ହେଲେ କଁ ହବ ଯୋଉ ମାନେ ଖଟିକି ମାନେ ଲ ଲୋ
ହଁ ଯାହାଙ୍କୁ ପଇସା ଦରକାର ଥିଲା। ମାନେ ମାନେ ଖଟିକି ଯୋଉ କାମ କରୁଥିଲେ ସେମାନଙ୍କୁ ତ ବହୁତ କିଛି ମାନେ କଷ୍ଟ ଲାଗୁଥିବ ଯେମିତିକିି ତାଙ୍କ ମାନେ ପୋଷେଇବା ପାଇଁ ଜୀବନ ପୋଷେଇବ ପାଇଁ ଯୋଉ କାମ ଯାକ କରୁଥିଲେ ମାନେ ଧାନ, ଧାନ ରୋପତି ହଉଥିବା କାମ, ଧାନ କାଟିବା କାମ, ଯୋଉ ମାନେ ମୂଳିଆ ଲାଗନ୍ତି ସେମିତି ତ ଆଉ ଲାଗି ପାରୁନଥିବେ ନା ମ୍ୟାଡ଼ମ।
ହଁ ତ ଏଥର ମାନେ ଧାନ କାଟିକି ଯୋଉ କଚଡା ବି କରୁଛନ୍ତି ତା ପାଇଁ ବି ମାନେ ଲୋକ ହେଇଗଲେଣି ମେସିନ ଆସିଗଲାଣି ନା।
ଆଜ୍ଞା ଆଜ୍ଞା ଆଜ୍ଞା।
ତାକୁ କାଟିକି ମାନେ ମେ
ଆପଣ ଆପଣ ଯାଆନ୍ତି ଯୋଉ ଧାନ ହଁ ହେଲା ଦି ପ୍ରକାରର କରନ୍ତି ଗୋଟେ ଏମିତି ଖରା ଟାଇମ୍ ରେ କରନ୍ତି, ଜୁ ଜୁନରୁ ଜୁଲାଇ ମାସରେ ଗୋଟେ କରନ୍ତି ଆଉ ଗୋଟେ ଏମିତି ଅଗଷ୍ଟ ସେପ୍ଟେ ସେପ୍ଟେମ୍ବରଠୁ ଜାନୁଆରୀ ଭିତରେ ଗୋଟେ କରାଯାଏ।
ମାନେ ଯୋଉଟା କୁହନ୍ତି ଖରିଫ ଫସଲ ଆଉ ରବି ଫସ
ଆଜ୍ଞା ଆଜ୍ଞା। ବେସ୍ ବେସ୍ ଭଲ ଭାବେ ଜାଣିଛନ୍ତି ସେଇଟା ହିଁ
ହଁ ଖରିଫି ଫସଲ ଟା ମାନେ ବର୍ଷା ଦିନରେ କରାଯାଏ। ଆଉ ରବି ଫସଲ ଟା ଖରା ଦିନରେ ମାନେ କରାଯାଏ।
ଆଜ୍ଞା ଆଜ୍ଞା।
ଉଁ।
ଓୟ କୁହନ୍ତୁ।
ଆମେ ଯେହେତୁ ପାଠ ପଢାରେ ବ୍ୟସ୍ତ ରହୁଛୁ ତ ଚାଷ ବିଷୟରେ ମୋର ଏତେ କିଛି ଜ୍ଞାନ ନଥିଲା। ତାପରେ ମୁଁ ବାହାରେ ରହିକି ପଢୁ ଥିଲି ନା ମୁଁ କିଛି ଜାଣିିନଥିଲି ତାପରେ ଏବେ ଗାଁ କୁ ଆସିଲାଠୁ ଗାଁ ରେ ରହିଲାଠୁ ମାନେ ଦେଖୁଛି ନା କିଛି ବର୍ଷ ହବ ମାନେ ଚାଷ ଫାସ ଦେ ଖିଲାଠୁ ଟିକେ ଆଇଡିଆ କିଛିଟା ବି ହେଲାଣି ମାନେ ଯେମିତି ଆଗରୁ ଲୋକମାନେ କଣ ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ଲୋକମାନେ ଖଳାରେ କରିକି ଶଗଡ଼ ଶ କଡ ଗାଡ଼ିରେ କାଟ ଖଟିକି ଆଣିକି ଘରେ ର ଖୁଥିଲେ ମାନେ ତାକୁ ପାଛୁଡୁଥିଲେ ମାନେ ତାକୁ ବାଡଉ ଥିଲେ ପ୍ରଥମେ ତାପରେ ଯୋ ଅଗାଡି ଆଉ ଛୋଟ ଛୋଟ କୁଟା ମିଶି କି ଚେ ଧାନରେ ତାକୁ ପଙ୍ଖା ସାହାଯ୍ୟରେ ବାହାର କରୁଥିଲେ ମାନେ ଉଡଉ
ହଁ ପଙ୍ଖା କାହାର ନହେଲେ ତ ଚାଉଳ ଚୁ ପାଛା ପଛରା ଯାଏ କୋଳା କହନ୍ତି ନା କଣ କହନ୍ତି ସେଥିରେ ବି ଆଗରେ ଲୋକ ଯାକ କରିବାଟା ମୁଁ ଦେଖିଛି ଆଜ୍ଞା।
ଏବେ କଣ ହେଲାଣି ଏବେ ତ ମେସିନ ଆସିଗଲାଣି ବୋଲି ଲି ଏଏଏମ୍
ବ୍ୟବହାର ହଉଛି।
ହଁ।
ପ୍ରଣାଳୀ ମେସିନ କରାଯାଉଛି ହେଲେ ଆପଣଙ୍କ ସେପଟେ ଉଷୁନା ଚାଉଳ ବେଶୀ ଖାଆନ୍ତି ନା ଅରୁଆ ଚାଉଳ ଖାଆନ୍ତି।
ଆମ ଏପଟେ ତ ଉଷୁନା ଚାଉଳ ସବୁବେଳେ ଖାଆନ୍ତି ଆଉ ଯାହା ପୂଜା ପର୍ବ ପଡ଼େ ସେଇଥିରେ ସଂକ୍ରାନ୍ତି ଆଉ ମାନେ ଯେଉଁ ଓଷା ବି ପଡେ ଝିଅମାନଙ୍କର ଆଉ ସ୍ତ୍ରୀ ଲୋକମାନଙ୍କର ସେଇଥିରେ
ସେ ଓ ଅରୁଆ ଚାଉଳ ମାନେ କଉ ପୂଜା ପାଠରେ ଯୋଉ ଉପବାସ ରହିଥିବ ତ ଗୋଟେ ଟାଇମ ଯଦି ଭାତ ଖାଇବାକୁ ପଡିବ ହେଲା ଅରୁଆ ଚାଉଳ ଖାଇବେ ନା।
ହଁ ଅରୁଆ ଚାଉଳ ଉଷୁନ ମାନେ ଉ ସୁନା ଚାଉଳ କିନ୍ତୁ ପ୍ରାୟତଃ ଖାଆନ୍ତି ଆଉ ଅରୁଆ ଚାଉଳରେ ପିଠା ବି ମାନେ କରାଯାଏ ପିଠା ପିଠା ସବୁ ଅରୁଆ ଚାଉଳରେ।
ହୁଁ ହୁଁ ହେଲେ ମୁଁ ଯୋଉ ପଟେ ରହୁଥିଲି ନା ମୋର ମାନେ ମୋର ପ୍ଲସ୍ ଥ୍ରୀ ଟା କରିଥିଲି ସେଇପଟେ ନା ସବୁବେଳେ ମାନେ ସେ ଜିଲ୍ଲା ଟା ମୁଁ ଯୋଉ ଜିଲ୍ଲାରେ କରିଥିଲି ରାୟଗଡ଼ା ଜିଲ୍ଲାରେ ସେଇଟା ଆନ୍ଧ୍ରାକୁ ଲାଗିକି ଅଛି ମ୍ୟାଡମ ହେଲେ ସେପଟେ ସମସ୍ତେ ଅରୁଆ ଚାଉଳ ନାହିଁ ଉଷୁନ ଅରୁଆ ଚାଉଳ ହିଁ ଖାଆନ୍ତି ସେପଟେ ମାନେ ମୁଁ ହଷ୍ଟେଲ ରେ ଯେତେ ଦିନ ରହିଛି ମୁଁ ଅରୁଆ ଚାଉଳ ହିଁ ଖାଇଛି ମ୍ୟାଡମ ସେଆଡେ ମାନେ ସେଇ ସେ ସେ ଜାଗାରେ ଉଷୁନା ଚାଉଳର ସେମିତି କିଛି ନାହିଁ ମାନେ ଅରୁଆ ଚାଉଳ ହିଁ ଖାଇବେ ସେପଟେ ନହେଲେ ରାତିରେ ରୁଟି ଖାଇବେ ସିଆଡ଼େ ସିଆଡ଼େ ଆମ ଏପଟେ ଯେମିତି ସକାଳେ ସିଙ୍ଗଡ଼ା ବରା ଟିଫିନରେ ମିଲିଯାଉଛି ସେ ପଟେନା ଇଡ଼ଲି ପୁରୀ ଦୋସା ଏସବୁ ମିଳେ।
ଆଛା ଏମିତି ତାହେଲେ ସେପଟେ।
ଆଜ୍ଞା ଆଜ୍ଞା ଆଉ ଗୋଟେ କଥା ସେପଟେ ଡାଲି ଡାଲି କମ ଖାଆନ୍ତି ଆମ ପଟେ ଡାଲି ବେଶୀ ଖାଆନ୍ତି। ଆ ସେପଟେ ଚାରୁ ପାଣି ବୋଲି ଗୋଟେ ତେନ୍ତୁଲି ପାଣି କୁ ଚାରୁ ପାଣି କହନ୍ତି ସେଇଟା କରନ୍ତି ସେପଟେ।
ହଁ ସେଇଟା ଶୁଣିଥିଲି ମୋ ବାବା ହେରିକା ଯୁଆଡେ ବି କାମ କରୁଥିଲେ ମାନେ ସେଆଡେ ବି ସେଇଟା ଦିଅନ୍ତି ମାନେ ଚାରୁ ପାଣି।
ଆଜ୍ଞା ଆଜ୍ଞା ହଁ ଚାରୁ ପାଣି ଖାଆନ୍ତି ମାନେ ସେଟା ଗୋଟେ ସେ ପ୍ରକାର ଆମ ହଷ୍ଟେଲରେ ବି ଚାରୁ ପାଣି ଦିଆ ହଉଥିଲା।
ଆମର ଯେମିତି ମାନେ ଭାତ ସହିତ ଡାଲି ତାଙ୍କର ସେଟା ସେମିତି ଗୋଟେ ମାନେ ଖାଦ୍ୟରେ ଯାଉଛି ଆଉ।
ହଁ ଯାଉଛି ସେ ଖାଦ୍ୟରେ ହିଁ ଯାଉଛି ଚାରୁ ପାଣି ମାନେ ଆମ୍ବୁଲ ଆମ୍ବୁଲ ଯୋଉ ଆମ୍ବ ଆମ୍ବକୁ ଯୋଉ ଇଏ କାଟିକି ଲୁଣ ପକେଇକି ଯୋଉ ଶୁଖେଇଥିବେ କଞ୍ଚା ଆମ୍ବ ଚାଛି କିି ଚାଞ୍ଚି କିି ସେଟାକୁ ଆମ୍ବୁଲ କହନ୍ତି ଆମ୍ବୁଲ ଆମ୍ବୁଲ ଆମ୍ବୁଲ ଆମ୍ବୁଲକୁ ବି ପାଣି କରିବେ ସେମିତି ଚାରୁ ପାଣି କହିବେ ତେନ୍ତୁଲିକୁ ମଧ୍ୟ ଚାରୁ ପାଣି କରିକି ଖାଆନ୍ତି।
ଯେମିତି ଗୁପଚୁପ ରେ ଖଟା ପାଣି
ହଁ ହଁ ହଁ ହଁ ବେଶ ସେମିତି ଯେ ଗୁପଚୁପ ର ପାଣି ଟିକେ ଅଲଗା ଥିବ ସେଠିରେ ମାନେ ସେ ତେନ୍ତୁଲି ପାଣିକୁ ପରଜିଥାଆନ୍ତି ମାନେ ହଳଦୀ ଲୁଣ ଟିକେ ଦେଇକି ତ ଟିକେ ଅଲଗା ଦେଇଥାଏ ଆମର ଡାଲି ପାଣି ଯେମିତି ଦିଶି ଥାଏ ସେମତି ଦ ହେଲେ ଡାଲି ପାଣିରେ ଯେମିତି ଡାଲି ଥାଏ ମୋଟା ହେଇକି ସେଠି ତ ଖାଲି ପାଣି ତ ଆଉ କଣ ଥିବ ପତଳା ହିଁ ତ ଦିଶିବ ପାଣି ପରା ଖାଲି ସେଠି ହଳଦୀ ମିଶା ହେଲା ପରା ଆଉ ଲଙ୍କା ଆଉ ଯୋଉ ଭୃସଙ୍ଗ ପତ୍ର ଦିଆ ହେଇଥିବ
ସେମିତି ଆଜ୍ଞା। ହେଲେ ଆପଣଙ୍କ ସହିତ କଥା ହେଇକି ବହୁତ ବଢିଆ ଲାଗିଲା ମ୍ୟାଡ଼ମ।
ଆଜ୍ଞା ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା
ହଁ ଆପଣ କିଛି କିଛି ନୂଆ ଜିନିଷ ମୋତେ ଜଣେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ।
ଆଜ୍ଞା ରଖୁଚି ହେଲେ ଆଜ୍ଞା।
ଆଜ୍ଞା।